ହ୍ୟାଲୋ
ଭାଇ କୋଉଠି ଅଛ
ଏ ଅଛି ଟିକେ ଗୋଟେ ଜାଗାରେ ପୁରୀରେ
ଆଉ ଯୋଉ ଭଲ ନାଁ
ହଁ ତମର
ହଁ ଭାଇ ସ ଭଲ ଆଉ ଭାଇ ତମଆଡେ ରଜ କେମିତି କଣ ହଉଛି
ରଜ ଚାଲିଚୁ ଠିକ ଠାକ ଆଉ
ଆଉ ଏଇ କହ ଦୋଳି ମୋଳି ପକେଇଲ ନା ପକେଇନ
ଦଉଳି ହଁଦଉଳି ପଡୁଛି ଏସ ପଡୁଛି ଏବେ
ଏ ପୁରୀ ସେମିତି ଜାଇଛନା, ବୁଲିବା ପାଇଁ? କଣ କାମ ଥିଲା ନା, ସେ ଆଉ କଣ?
ଆ।
ମୁଇଁ ପୁରୀ କଣ ପାଇଁ ଯାଇଛ? ସେମିତି ବୁଲିବା ପାଇଁ ନାଁ, ଅଛ ଠାକୁର ଦର୍ଶନ କରିବା ପାଇଁ? ଆଉ କଣ କାମ ଥିଲା।
ହଁ, ଏଇ ସାଙ୍ଗ ଘରୁ ଜଣ ଆସିଥିଲି। ତାପରେ ଠାକୁର ମୁଁ ଯାଇଥିଲି ଦେଖା କରି ଆଉ।
ଓହୋ, ଏ କୋଉଠି ପଢୁଛ ନା କଣ କରୁଛ?
ମୁଁ ଏଇ ଇଞ୍ଜିନିୟରିଂ କରୁଛି ଆଉ। ହୁଁ
ଇଟର୍ନସିପ ପାଇଁ ତାେ କୋଉଠି ଯାଇନ ।
ନା ଯାଇନି, ହେଲାନି ଆଉ। ତମର ଏଇନା କଣ କରୁଛ?
ମୁଁ ଗାଁ ପାଖରେ କଲେଜରେ ପ୍ଲସ୍ ଥ୍ରୀ କରିଛି ଆଉ। ଏବେ ଛୁଟି ଅଛି ବୋଲି ତ କଲେଜ ଯାଇନି।
ଓ ହୋ। ଆଉ।
ଭାଇ କଣ ଭଲ ନା ସବୁ? ଦେହ ଫାହା ଭଲ ଅଛି ତ?
ହୁଁ ହୁଁ।
ଆଉ ତ କଲେଜ କିଏ ଖୋଲେଯିବ?
କଲେଜ ଆହୁରି ମାସେ।
ଓହୋ, ଆମର ଖୋଲା ହେଲା ବେଳୁ ତମର ଛୁଟି ଆଉ!
ହୁଁ, ଗୋଟେ ଭୋଜି ଫୋଜି କରିବା।
ହଁ, କରିବା।
କୋଉଦିନ?
ଏ ଦେଖିଆ, ରଜ ସରୁ ନା କଣ କରିବା। ରଜ ପରେ କରିବା।
ହୁଁ, ରଜ ପରେ କରିଦବା ଆଉ।
ଏ ସେଇଆ କରିବା। ସବୁ ସାଙ୍ଗଙ୍କ ସହିତ ଆସୁଛନ୍ତି, ମିଶି ମିଶାଇ କରିଦବା ଆଉ।
ଉ ହୁଁ, କରିଦବା ଆଉ। କିଏ କିଏ ସବୁ ଆସିବେ?
ଏଇଥିପାଇଁ ସାଙ୍ଗ ସୁଙ୍ଗି, ଦୀପୁ, ହେରିକା ସବୁ। ଦୀପୁ, ତମେ, ମୁଁ ଆଉ ବବୁଲୁ, ଆଉ ତମ ଲି କୁ ଦି ଜଣ କମ୍ପୁଟର ଯାଆନ୍ତି ଆଉ।
ଓହୋ, କରିବା ଆଉ। ଏ ଭାତଫାତ ଖାଇକି ଶୋଇକି ଉଠିଲି ତ।
ଓହୋ, କଣ ପଖଳ?
ନା ଗରମ।
ଆଉ ମେଘ ହେଇଥିଲା ନା ତମ ଆଡେ?
ହୁଁ, ମେଘ ହେଇଛିି ଜୋରେ।
ଆମ ଆଡେ ବି ହେଇଛି, ଜୋର ହେଇଛି ଟିକେ ଆଉ। କାଲି ତମ ଆଡେ ବୋଧେ ହେଇନଥିଲା ଏତେ ଜୋର୍ ମେଘ। କାଲି ଆମ ଆଡେ ଜୋର୍ ରେ ମେଘ ହେଇଛି। ଘଡଘଡି, ଚଡଚଡି ଜୋର୍ ରେ ମାରିଛି।
ଗଛପତ୍ର କଣ ହେଇଛି? ଲାଇନ୍ ।
ଲାଇନ କାଲି ଆଇଲାନି। ଟିକେ ବହୁ ଲେଟରେ କାଲି ଲାଇନ ଆଇଲା।
ହୁଁ ହୁଁ।
ଆଜି ହେଇଛି ଆଉ। ଏତେ ଘଡଘଡି, ଚଡଚଡ କିଛି ମାରିନି ଆଉ।
ଆଉ କାହାର କିଛି ଟିଭିବିଭି ପଡିନି?।
ନା, ପଡିନହିଁ ଗଛ ପତ୍ର ଭାଙ୍ଗି ।
ହଉ।
ଆଉ କଣ? ହେଇନି ତାର କିଛି। କମ୍ପ୍ୟୁଟର ସାର୍ଟିଫିକେଟ ଆଣିଲ ନା ଆଣିନ?
ନା ବା। ଆ ଅଧା ରୁ ପଳେଇଲୁ।
ହଁ ଆମେ ବି ସେ ଅଧାରେ ପଳେଇଆଇନୁ ଆମେ ବି କୋଉ କମ୍ଲିଟ କରିଚୁ କି।
ହେରା କମ୍ପ୍ଲିଟ କରିି ହବନି।
ନା ନା। ଭାଇ କମ୍ପ୍ଲିଟ କନେ ସଟିଫିକେଟ ଦେବେ ନ କନେ ସଟିଫିକେଟ ଦେବେ କହିଲ।
କମ୍ପ୍ଲିଟ୍ କରିଦେଇଥିଲେ ଭଲ ହେଇଥାନ୍ତା।
ହଁ ହଁ ଏ କଲେଜ ତ ଖୋଲା ହେଲା କଲେଜ ଯିବା ନା କମ୍ପ୍ୟୁଟର ଆସିବା କହୁନ?
ହୁଁ।
ସେଇଥି ପାଇଁ କ କରିପାରିଲିନି ଆଉ।
ଆମ ଟାଇମ ରେ କଲେଜ ଟାଇମ କମ୍ପ୍ୟୁଟର ହେଲେ କୁଆଡେ କରି ହବ।
ଆଉ ଖେଳ ଫେଳ ହଉଚି ନା ତମ ଆଡେ?
ଖେଳିବା ପାଇଁ ଯାଇଥିଲି ଯେ ମେଘ ହେଲା ପଳେଇ ଆଇନୁ। ଏ କାଲି ମେଘ ହେଇଥିଲା ଆଜି ମେଘ ହେଲା ଦି ଦିନ ହେଲା ଖେଳି ହଉନି।
ହୁଁ ହୁଁ। ହଉ ଆଉ।
ରଜରେ କେମିତି କଣ ବୁଲାବୁଲି କରିବ?
ଦେଖିବା ଆଉ କଣ କରିଆ‌।
ଏ ଭାବି ନା ତାନେ କୁଆଡେ ବୁଲାବୁଲି କରିବା ପାଇଁ।
ନା ତମେ କୁଆଡେ ଭାବିଚ କି?
ଦେଖିଆ ଭାବିୁଚୁ ଇଆଡେ କୁଆଡେ ବୁଲାବୁଲି କରିବୁ ଖରା ହେଲା କଣ ବୁଲି ହବ କି? ଯୋଉ ଖରାପ ପୁଣି ମେଘ ତ ମେଘ ଏଆଡେ ହଉଚି।
ଏମିତିି ହେନେ ବୁଲାବୁଲି କରିହବନି।
ହୁଁ।
ଏ ତମ ଆଡ଼େ ତ ଭଲ ରଜ ହୁଏ ତମେ ଆଉ କଣ ବୁଲାବୁଲି କରିବ?
ଆ ରହିଯିବି ଗାଁ ରେ ଆଉ।
ହଇତାନ କଉଠି ଖେଳିବା ପାଇଁ ଯାଇନ
ନା ବା ଜାଇନି ଶୋଇଥିଲି ଉଠିଲି।
ତମର ଆଜି ତ ନାଇଟ୍ ଟୁର୍ଣ୍ଣାମେଣ୍ଟ ହେଇଥିବା କି ଫାଇନାଲ ଟା କିଏ ନେଇଥିଲା ତି?
ପାଇନାଲେ ଫାଇନାଲ ଆମ ଗାଁ ଜିତିଗଲା ଆଉ।
ଓ ହଁ ତମ ଗାଁ ଭଲ ଖେଳନ୍ତି ଶୁଣିଥିନି।
ହୁଁ ତ ବାହାରେ ଅଛି ପୁରୀରେ। ହଁ
ଅ ହଁ। ଏ ପୁରୀରେ ଏଇନା କୋଉଠି ଅଛ ଜଗନ୍ନାଥ ମନ୍ଦିର ପାଖରେ?
ହଁ ଏଇଠି ଗୋଟେ ସାଙ୍ଗ ତାଙ୍କ ଘର ଥିଲା ତାଙ୍କ ହୋଟେଲରେ ଅଛି ତ
ହଁ ଭଲ ଆଉ ବୁଲାବୁଲି କରୁଥିବ ତାହେଲେ ଡେଲି ଆଉ।
ଡେଲି କଣ ଏ ଦୁଇ ତିନିି ଦିନ ହେଲା ଅଇଚି।
ସିଆଡ଼େ ମେଘ ହେଇଚି ନା ହେଉନି?
ଉଁ?
ସିଆଡ଼େ ମେଘ ହେଇଚି ନା ହେଉନି?
ହଁ ଏପଟେ ମେଘ ହେଇଚି।
ସବୁଆଡେ ମେଘ ହଉଛି ସବୁଆଡେ ଖରା ବି ଜୋରେ ହଉଛି।
ଉଁ।
ଏ ସିଆଡେ କେତେ କଣ ଡିଗ୍ରୀ ସେଲସିୟସ୍ ରହୁଛି?
ଆଉ ପଳଉଛି ତଥାପି ପଇଁଚାଳିଶ ଯାଏ।
ଆଉ ଗାଁ କୁ ହଉ ନଥିବ ସେପଟ ଏରିଆରେ।
ତମ ଆଡେ କେତେ ଯାଉଛି?
ଆମ ଆଡ଼େ ତିରିଶି ରେ ରହୁଛି।
ଉଁ?
ତିରିଶି ତିରିଶି।
ତିରିଶି ତା ଉପରକୁ ଆଉ ଯାଉନି?
ନାଁ ଏଇ ତିରିଶି ବତିଶି ଏଇ ଭଳିଆ।
ହୁଁ। ତମର ବା କଣ ଗୋଟେ ନୂଆ ଘର କରିଥାନ୍ତ?
ହଁ ବା ସେଇଟା ଚାଲିଛି ବା ସେ ଘର ଟା।
କେତେ ବାଟ ଗଲାଣି?
ସେଇଟା କହନ୍ତି ଟିକେ ଟିକେ ଏଇନା ଜଷ୍ଟ୍ ଉଠିଛି ଆଉ ଖାଲି ଗୋଟେ ବିମ୍ ପକା ହେଇସାଇଲା ପରେ ଇଟା ଟା ଅଜାଡିବ ଆଉ। ସେ ବିମ୍ ଟା ପଡିଥାନ୍ତା ଯେ ମିସ ସ୍ତ୍ରୀ କହିଲେ ରଜ ପରେ ପକେଇବା ଆଉ ଏଇନା କାହିଁ ପକେଇବୁ।
ଆଉ ଖର୍ଚ୍ଚ କେତେ କଣ ଗଲାଣି?
କଁ କହିଲ ଭାଇ?
ଖର୍ଚ୍ଚ କେତେ କଣ ଗଲାଣି?
ଭାଇ ଖର୍ଚ୍ଚ ଚାରି ଲକ୍ଷ ପ୍ଲସ୍ ଗଲାଣି।
ଏତେ ପଳେଇଲାଣି।
ହଁ ଭାଇ ତଳୁ ପୁରା ଖୋଳା ହେଲା ଆଉ। ଭାଇ ପୋତା ହେଇଛି ସେଟା ଟିକେ ଖାଲ ଟିକେ ଥିଲା ତ ପୋତାପୋତି କରି ଏମିତି କଲା ବେଳେକୁ ଟିକେ
ହୁଁ ଏଇନା ପୁଣି ମେଘ ଟା ହଉଛି ନା ଟିକେ ଅସୁବିଧା ହବ ଆଉ।
ତାପରେ ଭାଇ ବାଲି ବି ଏଇନା ଆମ ପଟେ ଟୋଟାଲି ମିଳୁନି ବାଲି ଏମିତି ଚୋରାରେ ବିକିଲେ ଯେ ଡେଲି ବିି ଡି ଓ ତହସିଲଦାର ପୋଲିସ ଡେଲି। ଆମ ପଟେ କ୍ୟାମ୍ପ ପକେଇକି ଅଛନ୍ତି ପୋଲିସ ମାନେ ଏତେ ଜୋରେ ବାଲି ବୋହୂଛନ୍ତି।
ଓ ହୋ ଅସୁବିଧା ହଉଥିବ ତାହାନେ ନା ଆଉ।
ହଁ। ସେଇଥିପାଇଁ ବାଲି ଆସି ପାରୁନି ତାପରେ ଘର କାମ ସବୁତିକ ରହିଯାଇଛି ଯେହେତୁ ମିସ୍ତ୍ରୀ ମନା କଲେ। କହିଲେ ରଜ ସରୁ ଦେଖିଆ ବାଲି ବୁଲି ତମେ ଯୋଗାଡ଼ ରଖିଥିବ ଆମେ ଆସିବୁ କରିବୁ।
ହୁଁ ହୁଁ।
ରଜ ପରେ ଭାଇ ଦେଖିଆ କଣ କେମିତି ହଉଛି ଆଉ ଏମିତି ପୋଲିସ ଯଗିକି ରହିଲେ ଆଉ କଣ ବାଲି ଆଣିହବ କି?
ଯେ ଗୋଟେ ଘର ଫର କରିଦିଅ ଭୋଜି ଫୋଜି କରିବା।
ହୁଁ। ହଁ ହଁ ଭାଇ ଆଉ ଘର କମ୍ପ୍ଲିଟ୍ ହେଲେ ଆମେ ତମକୁ ଡାକିବୁ କରିବା ଗୋଟେ ଭୋଜି ଆଉ।
ହୁଁ।
ନ ହେଲେ ଦେଖିବା କୁଆଡେ ଗୋଟେ ପାର୍କ ମାର୍କ ଦେଖି କିନା ଯିବା ଗୋଟେ ଭୋଜି କରିବା ଘର କମ୍ପ୍ଲିଟ୍ ନ ହେଇଥିବ ଆଉ।
ହୁଁ ଯିବା ଦେଖିବା ଆଉ ଗୋଟେ କୁଆଡେ ବୁଲି ଯିବା ଆଉ।
ଭାଇ ବୁଲିଯିବା ତମେ ତ ତମେ ଭାଇ ତମ ପଟେ ଭଲ ଜେଗା ଅଛି ନା କହୁନ ସିଆଡେ କୁଆଡେ ବୁଲିଯିବା?
ଏପଟେ ତ ଏତେ ଠିକ୍ ଜିନିଷ ନାହିଁ ଦେଖିଆ।
ଏ ଦେଖିବା ଦେଖିବ ଯଦି ଭଲ ଜାଗା ଥିବେ ବୁିଲିବା ପାଇଁ ଯିବା ତାମ ପଟ ଆଡ଼େ ଆଉ।
ବାହାରକୁ ଯା ଆ ଓଡିଶା ବାହାରୁକୁ।
ହଁ ଏଇ ଜାମ୍ମୁ କାଶ୍ମୀରି ନହେଲେ ପଳେଇବା।
ହୁଁ ଏପଟେ ଯିବା ନହେଲେ ଏପଟେ ତେଲେଙ୍ଗାନା ଫେଲେଙ୍ଗାନା ଯିବା।
ଏ ଲଦାକ ନହେଲେ ଟିକିଏ ପଳେଇବା କେଦାରନାଥ ଟିକେ ଯିବା ବୁଲିଆସିବା।
ନହେଲେ ଦେଖିବା ଗୋଟେ କୋଉଠି ପଇସା ପତ୍ର ହଉ।
ହଁ ହଁ ଏ କେଦାରନାଥ ଟା ଗେଲେ କଣ ହବକି ଭାଇ ଟିକେ ଚାଲିବା ପାଇଁ ବହୁତ ପଡିବ।
ହୁଁ।
ଏଇ ଆମେ ଯାଆନ୍ତି ଚାଲିପାରିବାନି ଆମେ ଯେଉଭଳିଆ ଛୁଆ
ହୁଁ ଉଁ
ଆମେ ତ ନଚାଲିଲେ ନା ଚାଲିବାନି ଆମେ କହିବା ଆମକୁ ଏଥିରେ ନିଅ ସେଥିରେ ନିଅ।
ନା ବହୁ ବହୁତ ପଇସା ଦରକାର।
ଏ ବହୁତ ପଡିବ ପୁଣି ଚାକିରି ଫାକିରୀ କନେ ଦେଖିଆ କୁଆଡେ ଯିବା ବୁଲିବା ପାଇଁ ଆଉ।
ହୁଁ।
ଏଇ ନା ଭାଇ ଅଛି କି ଆଲାଉ ନାଇଁ କେଜାଣି କେଦାରନାଥ କୁ।
ହୁଁ ଅଛି।
କୋଉଟାଇମ ରେ ଗୋଟେ ବନ୍ଦ ହେଇଯାଏ ନା କଣ ବା।
ହଁ ରାତିରେ ବି ଲୋକ ଯାଆନ୍ତି ନା କଣ?
ଭାଇ ରାତିରେ ଯାଆନ୍ତି ଯେ କିନ୍ତୁ କୋଉଟା ସିଜିନ ରେ ବନ୍ଦ ହେଇଯାଇନି ନା ଏତିକିରୁ ଏତିକି ମନ୍ଥ ବନ୍ଦ ହେଇଯାଏବା।
ମୁଁ ବି ଜାଣିନି।
ସେଇଥିପାଇ ମୁଁ ତମକୁ ପଚାରିନି ମୁଁ କହିନୀ ଭାଇ ଆଉ ପୁଣି ଯାଇଥିବା ମାନେ ଆଉ ପୁଣି ଫେରିକି ଆସୁଥିବା ନା ବନ୍ଦ ଥିବ ଯଦି।
ହୁଁ।
ଯିବା ଯଦି ପୁରା କନଫର୍ମ ହେଇଯିବ ନା ଆଉ।
ହୁଁ ଉଁ।
ଭାଇ ସେପଟେ କଣ ବରଫ ମରଫ ପଡେବୋଧେ।
ହୁଁ ହେପଟେ ଶୀତ ଦିନ ତ ବେଶୀ ଥଣ୍ଡା ଆଉ।
ଶୀତ ଦିନେ ଯାଇ ହବନି ଯଦି ଯିବା ଏଇ ଖରା ଟାଇମ ରେ ଯିବା ଆର ବର୍ଷ ଆଡକୁ ଆଉ।
ହୁଁ ଉଁ।
ଏକା ଥରେ ଯା ଭାବିକି ଯାଇଥିବା ଏତିକ ଏତିକି ଜାଗା ବୁଲିକି ଆସିବା ଏତିକି ଏତିକି ଯିବା ବୁଲି ଆସିଵା ଆଉ।
ହଁ ତାଦେହେରେ ଏ ସବୁ ସାରି ଦବା ଆଉ।
ଓହୋ ଚାକିରି ବାକିରି ହଉ ଭାଇ ଚାକିରି ବାକିରି ହେଇିଥିନେ କଣ ଟିକେ ପ୍ରେସର ପଡିବନି ପଇସା ପତର କଥା।
ହୁଁ।
ଚାକିରି ବାକିରି ନ ହେଇିଥିଲେ ବହୁତ ପ୍ରେସର ପଡିବନ ନା ଆଉ।
ସେଇଆ ଏଇ ରଜ ପୁରୀରେ କରି ଯିବି ଭାବୁଛି ପଛରେ ଆଉ।
ରଜଟା ତାହେଲେ ପୁରୀରେ ଭାଇ ତମେ କରିବ?
ହୁଁ ଉଁ।
ତମେ କର ଦେଖିବା ଆଉ ବୁଲି ବୁଲାକି ଆସ ଆଉ ଭାଇ ପୁରୀରେ କେମିତି କଣ ରଜ ଭଲ?
ହୁଁ ହେଠି ଭଲ ହୁଏ।
ଓହୋ ମୋବାଇଲ ହଉ ଆମେ ଭିଡିଓ କଲ କରିବୁ ଆମେ ତାନେ ଟିକେ ଦେଖିମୁ ଆଉ।
ହଁ ହଁ।
ହଉ ତାହେଲେ ଭାଇ ମୁଁ ତାହେଲେ ଏଇଠୁ ଆସିବି ପରେ କଥା ହେବା ଆଉ।
ହଁ ହଁ ହଉ।
ଓଇ।